ହ୍ୟାଲୋ।
ହଁ।
ଉଁ କଣ କରୁଚ?
ଏଇ ବସିଥିଲି
ଓହୋଃ। ଆଉ ଖାଇ ସାରିଲଣି?
ହଁ।
ସଞ୍ଜବେଳେ ଖାଉଚ?
ଆଜ୍ଞା?
ମୁ କହିଲି ସଞ୍ଜବେଳେ ଖାଉଚ?
ହଁ।
ଉଁ ହୁଁ।
ତମର ଢେଙ୍କାନାଳରେ କଣ କଣ ଫେମସ?
ବରା।
ହୁଁ ମସଲା ବରା।
ନାଇଁ ନର୍ମାଲ ବରା।
ମସଲା ବରା ବି ଅଛି ହଁ।
ହଁ ମସଲା ବରା ଅଛି। ତମର କଣ ଯାଜପୁର? ତମର କଣ ଫେମସ
ହଁ ମୋ ବେଶ ସରବର ହୁଏ ସେତେବେଳ ସମୟ।
କଣ?
ବିରଜା ମା ଏଠି ବ୍ୟସ ସରୋବର ବ୍ୟାସ ଠାକୁର ବି ଅଛନ୍ତି। ଆଉ ଆମର ଏଇଆ ତ ଆଉ।
ବୈତରଣୀ ନଦୀରେ
ହୁଁ।
ସେ ନଦୀ ବା କଣ ମାଟି ତଳୁ ଗୋଟେ ଜାଗାରୁ ବାହାରିଚି ବୋଲି କଣ କହନ୍ତି।
ଏଇ ଯୋଉ ବ ବ୍ୟାସ ସରୋବର ନା! ହଁ ନଦୀର କିଛି ଶାଖା ପା ଆସିଛି ସେଇଠିକି ଆଉ। କିଛି ସାଉଣ୍ଡ କିଲର୍ ଆ
କଣ ହଉଛି?
କଣ କହିଲେ?
ମୁଁ କହିଲି କଣ ହଉଛି?
ମୁଁ କହିଲି ଆପଣଙ୍କ ଆଡୁ ତ କିଛି କିଛି ଶବ୍ଦ ଆସୁଛି।
ପଞ୍ଚବିଦ୍ୟା ଅଛନ୍ତି ନା!
ଉଁ ହୁଁ। ଘରେ ଆରେ ବାପ ଘରେ ସମସ୍ତଙ୍କ ଦେହ ଠିକ୍ ଠାକ୍?
ହଁ ଦେହ ଠିକ୍ ଠାକ୍। ତମର?
ହଁ।
ତମ ଜିଲ୍ଲାରେ ଖାଇବା ଜିନିଷ କଣ ଫେମସ?
ଆମର ନର୍ମାଲ ଦହିବରା ଏଇଆ ଦହିବରା ଫଇବରା ଏଇଆ କଟକରେ ତ ଫେମସ୍। ହଁ ଦହିବରା ତ କଟକରେ ବଟ ଆମର ବି ସେମିତି ଦହବରା। ନର୍ମାଲି ସେମତି ନାଇଁ କି ତମର ଯେମିତି ବରା ଆମର ସେମତି
ତମର ଗୋଟେ ଅଛି ବ୍ଲକ ସୁକିନ୍ଦା
ହୁଁ।
ହଁ ରାଜପ୍ରାସାଦ ନାଇଁ ଏବେ ସେଟା ବ୍ୟାଙ୍କ ହେଇଯାଇଛି ନା କଣ? ଆଉ ଯେ
ହଁ।
ଆମେ ହେରା ହି଼ଷ୍ଟ୍ରି ରେ ପଢ଼ିଚୁ ମାନେ ଆମର ଶିଶୁ ମନ୍ଦିର ନା!
ଅ ହ।
ଏମତି ଟିକେ ପଢିବ ଆଉ।
ଓ ହୋ ତମର ରଜଟା ବି ଭଲ ହୁଏ। ଦୋଳି ଫୋଳୀ ଲାଗେ ଦେଖିଛି।
ଆମର ଫେଷ୍ଟିଭାଲ ଭିତରୁ ଭୁବନ ଦଶହରା।
ହୁଁ ଏବେ ଯୋଉ
ସେ ବଳଦ ଯାତ୍ରା ହଁ ଦଶରା ବଳଦ। ଆଉ ସେ ଢେଙ୍କାନାଳ ଲକ୍ଷ୍ମୀପୂଜା ଆଉ
ହଁ ସେଟା ତ ଆମର କାଳୀ ପୂଜା ବି ହୁଏ। ଭଦ୍ରକ ଯାଜପୁରରେ।
ଅହ।
ରୋଷେଇରେ ଖାଇବାକୁ ପସନ୍ଦ ନା କରିବାକୁ ପସନ୍ଦ?
ମୋତେ ମାନେ କହିବାକୁ ଗଲେ ଦିଇଟାଙ୍କ ପସନ୍ଦ କିନ୍ତୁ ସେ କରିବାଟା ବେଶୀ ପସନ୍ଦ ଆ
କରିବାକୁ ପସନ୍ଦ।
ହୁଁ।
ଓହ କଣ କଣ କରିବା କରି ଆସେ?
ଯାହା କହିବେ ସବୁ କରିଦେବି।
ତଥାପି ବେଶୀ ମାନେ ଦରକାର ଯୋଉ ନିଜକୁ ପସନ୍ଦ ତ ଏଇଟା ମତେ ଭଲ ଲାଗେ।
ମୋତେ ଭଲ ଲାଗେ ଆଉ ବିରିୟାନୀ।
ବିରିୟାନୀ କରି ଶିଖିଛ?
ହଁ କରିଥାନ୍ତି।
ଆରେ ବା
ପ୍ଲାନ୍ କଲେ ମତେ କହିବ ଯିବି ରୋଷେଇ କରିକି ଦେବି ଖାଇଦବ।
ହେଲା ନହେଲେ ଯେବେ ତମେ ଯେବେ ବି ଆସ ଏପଟେ ନେଇକି ଆସିବା ମୋ ପାଇଁ ଯୋଉ ଇପି ଯୋଉ କହୁଛ ଇପି ଭଲ କରେ ମୋ ପାଇଁ ନେଇକି ଆସିବ।
ହଉ ଆଉ ଆଶା ଆଉ ପକେଇବନି ଖାଲି।
ଆଁ।
ମୁଁ କହିଲି ଆଶା ପକେଇବନି।
ନା ନା ସେଇଥିରେ ଆଶା ସବୁ ମାରିଦେବି। ସେଇଥିରେ ଖାଇଦେଇକି ଆଶା ସେଇଠି କମ୍ପ୍ଲିଟ କରିଦେବି।
ହଉ ଆଉ। ନାଇଁ ସବୁ ବନ୍ଦ ଘରେ। ଶିଖିଛି ରୋଷେଇ ସଫାକ ସବୁ କାମ ଶିଖିଯାଇଛି।
ଆରେ ବା
ପ୍ରମିଶ କରିଛି ନା ଜଣକୁ ଆଣିଲେ ରାଣୀ ଭଳିଆ ରଖିବି ସେଥିପାଇଁ ଆ
ହ ଗୁଡ଼। ଭଲ କଥା।
କଣ କହୁଥିଲେ ଗୁଡ଼୍ ନୁହେଁ।
କହିଲେ ବା ଯୋଉ କଥା।
ଓହୋ।
ହ ଭଲ ସିଏ ଖାଲି ସବୁ ଗୋଡ ଉପରେ ଗୋଡ ପକେଇ ଦେଇକି
କଣ ହେଇଛି?
ସେମାନେ ସେ ଖାଲି ହୁକୁମ ଚଲୁଉଛନ୍ତି ମୋ ଉପରେ।
ହୁକୁମ ଚଳେଇବେ ତାଙ୍କ ହକ୍ ସେଇଟା।
ଓହୋ
ସେଟା ହକ୍ ସେଇଟା ସେ ଚଲେଣି
ଦେଖା କରିବାକୁ ଡାକିଵା ନ ଗଲେ କାନ୍ଦିବ ମାର୍କେଟ ଉପରେ ବି। ହରିବେ
ହ
ଖହିଲ ଆ ସରେ ତାଙ୍କୁ କଣ କହବି?
ହଁ ଚଳିବ ସେଟା ହିଁ କୁହନ୍ତି ଭଲ ପାଇବା। ସେ ତମ ପାଖରେ ଅଳି କରିବନି ଆଉ କାହା ପାଖରେ ଅଳି କରିବ। ସେତିକି ନିଜର ଭାବିଛି ବୋଲି ଏକଲା ନିଜ ଗୋଟେ ଝିଅଟେ କେବଳ ନିଜ ବାପା ପାଖରେ ନିଜ ପସନ୍ଦ କରୁଥିବା ପୁଅ ପାଖରେ ହିଁ ଅଳି କରିପାରେ ନାଲେ ଆଉ କାହା ପାଖରେ ଅଳି ପାରେନା।
ତାହାଲେ ମାର୍କେଟ ଉପରେ ବସଷ୍ଟାଣ୍ଡ ଉପରେ।
ସେ ସେତିକି ହକ୍ ମାନେ ଭାବିଛନ୍ତି ବୋଲି ବସଷ୍ଟାଣ୍ଡ କହ ଲୋକ କଣ ସେ କିଛି ମାନନ୍ତିନି। ସେ ଜାଣିଛନ୍ତି ନା ସେ ତମର ଅ ଭଲ ପାଇବା କି ଯାହା ବିି ହଉ ପସନ୍ଦିଦ ଲୋକ ନା ସେଥିପାଇଁ ବାପାଙ୍କ ଆଗରେ ବି ସେ ଦ ତା କଣ କ ତ କଣ ସେ ଜାଣିଛନ୍ତି ନା ମୁଁ କଣ ତମେ ତା ପାଇଁ କଣ ସେ ତା ପାଇଁ କଣ।
ହେଲେ ଯେ ଗୋଟେ ଅସୁବିଧା ରହିଯାଉଛି ଆଉ।
କିଛି ଆ ମାନ ସବୁ ସୁବିଧା ହେଇଯିବ ଵାସ୍ ନିଜେ ନିଜେ ଭିତରେ କଣ
ହଁ ଯେ ଆମ ଘରେ ହଁ ଯେ ଆମ ଘରେ ମୁଁ କହିକିନି ରାଜି କରଉଚି ତାଙ୍କ ଘରେ ହଉନାହାନ୍ତି।
ହେଇଯିବେ ତମେ ଏ ହେଲେ ଏତିକି ର ଧୈର୍ଯ୍ୟ ହରା ହବନି କିମ୍ବା ଛାଡି ସ ଛା ରହିଲେଣି। ଧର୍ଯ୍ୟହରା ହବନି ହଉ ଛଅ ବର୍ଷ ହଉ। ଦଶ ବର୍ଷ ହଉ।
ନାଇଁ ତା ଭାଇ ମ କହିଲେ କହିଲେ ତୁ ମତେ ପଇସା ଦେ ତାକୁ ନେଇ ତମ ଘରେ ଭଲ ହବ ଅପେକ୍ଷା କର।
ଏଟ କି କଥା ଯେ ଏଟା
ଏତିକ କଥା କହୁଛ ଆଉ ମୁଁ କଣ କରିବି। ନା ବହୁତ ବାଡଉଛନ୍ତି ତାଙ୍କ ଘରେ।
ଆଛା ଜାଣି ସାରିଛନ୍ତି ବୋଧେ।
ହଁ ଜାଣିଛନ୍ତି।
ସେଇଥିପାଇଁ ଵାଡଉଛନ୍ତି ଆଉ ନହେଲେ କାଇହିଁ ବଡେଇବେ।
ମୁଁ ପରା।
ହ
ଆଉ ଆମର ଏପଟେ ଦଶହରା ହେଲା ଆସିବ ଦେଖିବାକୁ, ଭୁବନ।
ମୁଁ ଜାଣିଛି ମୋ ଭଉଜଙ୍କ ଘରେ ବି ସେଇଆଡେ ମୁଁ ଯାଇଥିଲି ଥରେ ଦଶରା ଟାଇମ ରେ।
ଭଲ ହୁଏ ସେପଟେ କାଳେ।
ଦଶହରା ବଳଦ ବୁଲେ।
କେମିତି କଣ ହୁଏ ସେଠି?
ସେମତି ମାନେ ଦୁର୍ଗା ମା ତ ନର୍ମାଲି ସବୁଆଡେ ଯେମତି ଏଠି ସେମତି।
ହଁ
ଓ ରାବଣ ପୋଡ଼ି ହୁଏ ଖାଲି ଆଉ ରାବଣ ପୋଡ଼ିଟାବି ମତେ ଲାଗୁଚି ସବୁଆଡ଼େ ହୁଏ। କିନ୍ତୁ ଦଶହରା ବଳଦ ମାନେ ବଳଦ ଉରାକୁ ସ ଦେଇଥିବେ ଶିଙ୍ଗରେ ଗୋଟେ ଗୋଟେ ବାନ୍ଧିଥିବେ ବହେ ବଡ଼ ବଡ଼ ଦେଖାଯାଉଥିବ। ଫୁଲ ଭଳିଆ ସେମିତି ବୁଲାନ୍ତି ଆଉ ହଁ ହଁ।
ଓହୋ ଖାଲି ବୁଲେଇବେ ନାଆଉ କଣ ହୁଏ?
ବୁଲିଇବେ ପୁରା।
ଓହୋ।
ଏମିତି ହୁଏ ଆଉ। ତାପରେ ଦୋକାନ ଫୋକାନ ସବୁ ପଡ଼େ ଆଉ।
ଦୋକାନ ଫୋକାନ ବୁଲାନ୍ତି ନାକଣ?
କଁ କଇଁଲ?
ଦୋକାନ ହେରିକା ବୁଲାନ୍ତି ନାକଣ?
ନା ନା ମୁଁ କଇଲି ଚାରିଆଡ଼େ ପଡ଼େ ଦୋକାନ ଫୋକାନ ବେଶୀ ଟିକେ ପଡ଼େ ଆଉ। ଉଠା ଦୋକାନ ଗୁଡ଼ା ଆଉ ମୀନା ବଜାରବି ପଡ଼େ।
ଓହୋ ଦୋଳି ଫୋଳିତ ପଡୁଥିବ।
ହଁ ବହୁତ୍ ସାରା।
ଉଁ ହୁଁ ହୁଁ। ତମେ ଦୋଳି ଭିତରେ କୋଉ ଦୋଳି ପସନ୍ଦ?
ମୁଁ ବ୍ରେକଡ୍ୟାନ୍ସ।
ମତେ ରମ ରାମ ରଜା ରାମ
ମୁ ହଁ ହଁ ବଡ଼ଟାତ ଗୋଲଟେ?
ଗୋଲଟା ଛୋଟ ଛୋଟରା କୋଠରୀ ଟାଇପର ହେଇଥିବ।
ମତେ ହେଟା ବହୁତ୍ ଡର ମାଡ଼େ।
ନା ନା ବସି ଥରେ ଗୋଟେ ଯେତେଳେ ବୁଲିବ ଏଁ ଡର ଲାଗିବ ତାପରେ ଯେତେବେଳେ ଥର ବୁଲିବାକୁ ଡର ଲାଗିବନି ବାସ୍ ସେତିକି ଡର। ମତେ ହେଲେ ସେଇଟା ଭଲ ଲାଗେ ବ୍ରେକ୍ ଡାନ୍ସଟା ମୁଁ ବେକ ଯୋଉ ବେକରେ ରକା ପଶିଗଲା ଟାଇପର ଲାଗେ ଖାଲି ବେ କଟାକୁ ବୁଲୁ ମାନେ ଖାଲି ବୁଲଉଥୁବନା ଗୋଟେ ଜାଗା।
ପୁରା ଛାଟିବ ବହୁତ୍ ଜୋରେ କାଳେ ଛାଟିବ ଗୋଲ୍ ଗୋଲ୍।
ହଁ ଛା ଏଟା ଭୋଉତ୍ ଜୋର୍ଶ ଆଉ
ଫାଷ୍ଟ ଦୋଳି ହେଲା ଡ୍ରାଗନ୍ ଦୋଳି ହେ ହେ ହେ।
ସେ ଦୋଳିତ ଭା ଖାଲିତ ଅଁ ଟ୍ରେନ୍ ଆଉ ଟ୍ରେନତ କହିଲେ ଟିକେ ବଙ୍କେଇ ବଙ୍କେଇ ବଙ୍କେଇ ଚାଲିବ ସେତ ଏମିତି ଚାଲିବ ଆଉ ଚାଲିକି ଆଣି ଷ୍ଟେସନ୍ ରେ ଥୋଇଦବ।
ଟ୍ରେନ୍ ଦୋଳି ଗୋଟେ ଅଛି ପୁରା ବଙ୍କେଇଲା ଆଳୁ ବଙ୍କେଇବ କିନ୍ତୁ ଡ୍ରାଗନ୍ ଦୋଳିଟା ସେ ମାନେ ପୁରା ସେ ଜୋସ୍ ଖାଲି ଚାଲିବ ଆଉ। ଟ୍ରାକ୍ ଉପରେ ସେଖାଲି ଚାଲିିବ।
ହଁ। ହଉ କଣ କରୁଚ କର କାଲି କଲ୍ କରିବି?
ହଁ ହଁ ମୁଁ ମେସେଜ୍ କରିବି ନହଲେ ତମେ କଇବ ଆଉ ଯେତେବେଳେ ଫ୍ରି ହବ କଇବ?
ଓକେ ଓକେ ହଉ।
ହଉ।